ହ୍ୟାଲୋ ହଁ ଶୁଭସନ୍ଧ୍ୟା, କଣ କରୁଥିଲୁ?
ରାତି କୁଆଡେ ସନ୍ଧ୍ୟା ହେଲା, ଏଇନା ବା ଖରା ଗଲା।
ଓକା।
ହଉ।
ଆଉ କଣ କରୁଥିଲୁ? ଭଲ ମଜା କରୁଛୁ ଆଉ, ମଜାଳିଆ ଲୋକଟା ତୁ।
ହଁ।
କଣ କରୁଛୁ, ଏହି ପଢୁଛୁ ନା କଣ? ବସିଛୁ ନା ପଢୁଛୁ?
ପଢ଼ୁଚି।
କଣ ପଢୁଛୁ, ମତେ ଟିକେ କହୁନୁ?
ହିଷ୍ଟ୍ରି।
ହିଷ୍ଟ୍ରି ପଢୁଛୁ। ହିଷ୍ଟ୍ରି କଣ ପଢୁଛୁ, ଇତିହାସ ନା ହିଷ୍ଟ୍ରି?
ଇତିହାସ ପଢୁଛି।
ଇତିହାସ କଣ ପଢ଼ୁଛୁ?
ହଁ ପ୍ରଥମ ଗୋଲ୍ ଟେବୁଲ ବୈଠ
ହୁଁ- ହୁଁ ପ୍ରଥମ ଗୋଲ ଟେବୁଲ ବୈଠକ। ହଁ ଯୋଉ ଗାନ୍ଧିଜୀ ଯୋଉ ଯାଇଥିଲେ ନା ଯାଇନଥିଲେ ସେଥିରେ?
ଯାଇ ନଥିଲେ।
ଯାଇନଥିଲେ, କାହିଁକି କଣ ଝଗଡ଼ା ହେଇଥିଲା?
କଣ ହେଇଥିଲା କହୁନୁ, ତୁ ଟିକେ କହିଲୁ?
ମୁଁ କଣ ଜାଣିଛି ଭଲ ସେ, ମୁଁ ଜାଣିଛି ଖାଲି କଣ ଇଂରେଜ ମାନେ ତାଙ୍କୁ ଡାକିଥିଲେ
କେବେ ହେଇଥିଲା?
କେବେ ହେଇଥିଲା ଉଣେଇଶହ କେତେରେ ହେଇଥିଲା, ଆଉ ମୋର କଣ ମନେ ଅଛି?
ଉଣେଇଶହ ଏକଚାଳିଶ ନା? କେବେ ହେଇଥିଲା?
କେବେ ହେଇଥିଲା କହୁନୁ?
ନାଇଁ ମୁଁ ଜାଣିନି, ମୁଁ କଣ ଇତିହାସ ମୁଁ ତ ଓଡିଆ ମୋର ଓଡିଆ ବିଭାଗୀୟ ଛୁଆ ମୋର ଓଡିଆ ପଢୁଛି ଆଉ, ମୁଁ କହି ଇତିହାସ ଭଲ ସେ ଭଲ ସେ ଜାଣିଛି, ମୁଁ ଜାଣିଛି କୁସୁମ ବରସେ ପଟନିସ୍ତରେ, ତୁଳସ ଦୁଇପତ୍ରରୁ ବାସେ। ତୁଳସୀ, ଆବଶ୍ୟକତା ହିଁ ଭଗବାନ ଜ ଉଦ୍ଭାବନର ଜନନୀ ବୁଝିଲୁ। ଏଇଗୁଡା ସବୁ ମୁଁ ଜାଣିଛି, ଧୀର ପାଣି ପଥର କାଟେ। ତୁ ଯେତେ ମାଠିବୁ ମାଠେ ମୁଁ ସେଇ ଦର ପଡା କାଠେ। ଅତି ଲେମ୍ବୁ ଚିପିଲେ ପିତା, ଏଗୁରା ସବୁ ରୁଢ଼ି। ଫଳନ୍ତି ଗଛ ଫୋପଡ଼ ଶହେ। ଫୋପଡ଼ି ସହେ ମାନେ ଫଳନ୍ତି ଗଛ ଫୋପଡ଼ି ସହେ ମାନେ କଣ ମତେ ଟିକେ ବୁଝେଇଲୁ?
କଣ ଫଳନ୍ତି
ଫଳନ୍ତି ଗଛ ଫୋପଡ଼ ସହେ। ତା ମାନେ ହେଲା ଯୋଉ ଗଛରେ ବେଶୀ ଫଳ ଥିବ ସେ ଅଧିକ ଟେକା ମାଡ଼।
ଖାଇବା
ଖାଇବ କାହିଁକି ନା ଦେଖ ଦେଖଉ ଗଛ ଫଳ ଧରିଲେ ହୁଁ ଗଛ ଫଳ ଧରିଲେ ଡାଳ ନଇଁଯାଏ, ଆକାଶରେ ଜଳକଣା ଘନୀଭୂତ ହୋଇଥିଲେ ମେଘ ନଈଁ ଆସେ। ପ୍ରକୃତିର ଏଇଟା ହେଲା ନିୟମ ଗଛରେ ଫଳ ଧରେ ମେଘରେ ଜଳ ଭରେ ବଢିଆ ଶୁଭା ହେଲା ଆଉ ଏହା ସେମାନଙ୍କ ସମୃଦ୍ଧି ଏହି ସମୁଦ୍ର ଗଛ କି ମେଘ କେହି ଅହଂଙ୍କାରୀ ହୁଅନ୍ତି ନାହିଁ। ବରଂ ନଇଁ ଯାଆନ୍ତି ବିନୟ ହୁଅନ୍ତି। ନିଜ ଦେହରେ ଫଳୁଥିବା ଫଳ ଗଛ ଖାଏ ନାହିଁ। ପଶୁ ପକ୍ଷୀ ମଣିଷ ସେ ଫଳ ଖାଆନ୍ତି। ଗଛ ଖାଏକି ନିଜ ଦେହରେ ଫଳ ହେଇଥିଲେ, ସେଇପରି ଗଛ ହୁଁ ଗଛ ତା ପାଇଁ ଦୁଃଖ କରେ ନାହିଁ। ଅନେକ ଖୁସି କରାଇବା ପାଇଁ ସେ ନଇଁଯାଏ। ଅନ୍ୟକୁ ଖୁସି କରିବା ପାଇଁ ଫୋପଡ଼ ସହେ, ଏଇଥିରୁ ଆମେ କହନ୍ତି ଥିଲେ ମାନେ ବାଣ୍ଟିଲାଠୁ ସ୍ନେହ ପ୍ରେମ ବଢେ ରଖିବା ଅପେକ୍ଷା ବାଣ୍ଟିବା ଭଲ ଉଁ ମେଘ ସେହିପରି ସେମିତି ମେଘ ବି ନିଜ ଦେହରେ ଠୁଳ ହୋଇଥିବା ଜଳ ପିଏ ନାହିଁ। ସାରା ଜଗତ ପାଇଁ ଜଳ ବରସି ଦିଏ। ଉଁ ଅନ୍ୟର ଶୋସ ମେଣ୍ଟାଏ ପୃଥିବୀକୁ ଶସ୍ୟ ଶ୍ୟାମଳ କରେ। ତୁରେ କେମିତି ଶସ୍ୟ ଶ୍ୟାମଳ ହବ ମେଘ ହେଲା ମେଘ ହେଲେ ଗଛ ପ ପତ୍ର ବର୍ଷା ହେଲେ ଗଛପତ୍ର ପାଣି ପାଇବେ ତାଙ୍କର ଇଏ ହବ। ବଢିବ ଶସ୍ୟ ଶ୍ୟାମଳ ହେବେ ନିଜକୁ ହୁଁ ନିଜକୁ ନୁଆଁଇ ଉ ତଳକୁ ଝୁଲି ପଡେ। ଗଛ ବି ଫଳ ଭାରରେ ନଈଁ ପଡେ। ଉଭୟଙ୍କର ଆଚରଣରେ ବିନୟ ଓ ନମ୍ରତା ଫୁଟି ଉଠେ। କାରଣ ସେମାନେ ଗର୍ବ କରନ୍ତି ନିଇଁ, ଦେଖ ସିଏ କଣ କରେ ସେ ତାଙ୍କର ମାନେ ତାଙ୍କର ଫଳ ହେଲେ ସେ ଗର୍ବ କରିବା କଥା ସେ ନଇଁ ଯାଆନ୍ତି ଆମ ପାଇଁ, ପ୍ରଚୁର ସମୃଦ୍ଧିରେ ସେ ଦୁହେଁ ଅହଂକାରୀ ହୁଅନ୍ତି ନାହିଁ। ତାଙ୍କ ପାଖରେ ଅନେକ ସମୃଦ୍ଧି ଅଛି ତା ପାଖରେ ବହୁତ ଫଳ ଅଛି ତଥାପି ସେ ଅହଂକାର ହେଲେ ନାଇଁ ସେମାନେ ନିର୍ମ ହଁ ସେମାନେ ବିନୟ ହେଇ ପାରନ୍ତି ଆଗରେ ସେମାନେ ପର ଉପକାରୀ ହେଇ ପଡନ୍ତି ସେଇପରି ସମୁଧରେ ସାଧୁ ମାନେ ବଡିମା ଦେଖାନ୍ତି ନାହିଁ, ଉଦ୍ଧତ ହୁଅନ୍ତି। ନାହିଁ, ବିତରଣ ସେମାନଙ୍କର ଧର୍ମ। ପର ଉପକାର ସେମାନଙ୍କର ବ୍ରତ। ତେଣୁ ଗଛ ଫୋପଡା ଆଘାତ ସହି ଫଳ ଦାନ କରେ ବୁଝିଲୁ, ଏଇ ଋତୁରେ ରୋଡ଼ିିତ ଆଇଛି ଫଳନ୍ଦୀ ଗଛ ଫୋପଡ଼ ଶହେ ଶହେ ଉଁ ଆଚ୍ଛା ତାହେଲେ ତୁ ମତେ ବୁଝ ଯା ଧୀର ପାଣି ପଥର କାଟେ ତୁ ମତେ ବୁଝା କଣ? ଏମିତି ଟିକେ ମତେ ଟିକେ କହିଲୁ ଧିର ପାଣି ପଥର କାଟେ ୟା ମାନେ କଣ? ଅର୍ଥ କଣ ଏ କଥାର?
ଧୀର ପାଣି ପଥର କାଟେ?
ହୁଁ।
ଧୀର ପାଣି ପଥର କିମିତି ଜାଣିନି ତୁ ଟିକେ କହିଲୁ?
କଣ ଧିର ପାଣି ପଥର କାଟେ ମାନେ ଗୋଟେ ଗୋଟେ ଗୋଟେ ଅଭ୍ୟାସକୁ ନିର ଧର ସେଇ ଅଭ୍ୟାସ କୁ ବାର ବାର କଲେ ସେ ତିନ ହବା। ସେଇ ଯୋଗୁ ଧିର ପାଣି ପଥର କାଟେ ଜୀବନରେ ଯୋଉ ପ୍ରକାର ଅଶୁ ସୁବିଧା ଥାଏ ତା ସମାଧାନ ପାଇଁ ଧୀରେ ଧୀରେ ଛୋଟ ଛୋଟ ଛୋଟ ଛୋଟ ପଦକ୍ଷେପ ବା ପାହାର ତାର ସେ ସମାଧାନ ହେଇଥାଏ ତା ମାନେ ସେଇଥିପାଇଁ ତ କୁହାଯାଏ ଧୀର ପାଣି ପଥର କାଟେ। ମାନେ ଜୋରେ ଦେଖ କୂଳରେ ଜୋରେ ପାଣି ଆସିଲେ ପଥର ଘୁ ଘୁଞ୍ଚେଇ ଦେଇ ପାରେ କି ନ କାଟି ପାରେ କିନ୍ତୁ ଧୀରେ ଧୀରେ ପାଣି ବାଜିଲେ ବାଜିଲେ ବାଜିଲେ ବାହା ବାର ବାର ବାର ଲଗାତାର ବାଜିଲେ ସେ ତାର ପଥର କଟେ। ସେଇଥିରୁ ଆସିଛି ଧୀର ପାଣି ପଥର କାଟି ଉଁ। ଏରାଆ ସବୁ ହେଲା ଭାବ ସମ୍ପ୍ରସାରଣ ବା ଅନୁଚ୍ଛେଦ ଉଲ୍ଲେଖନ ଉକ୍ତି। ଆଉ ଯେମିତିକିସେମିତି ଯତ୍ନ କଲେ ଯତ୍ନ ଯତ୍ନ କଲେ କଣ? ରତ୍ନ ମିଳେ ଏଇଟା ଜାଣିନୁ।
ନାଆଁ।
ଆହା।
ତମେ ଓଡିଆ ପିଲା ତମେ ଜାଣିଥିବ ମୁଁ ଜାଣିନୁ।
ତୁ କଅ ଟିକେ ତୁ ତ ମୋ ବିଷୟରେ ଟିକେ କିଛି କଅ?
ହୁଁ କଣ କହିବି ଖାଇଲୁଣି?
ହଁ ଖାଇଚି ଆଉ।
ଆଉ।
ଖାଇଛି ପଖାଳ ଖାଇଛି ଆମ ଓଡିଆର ଗର୍ବ।
ଏ ହଉ ରଖ।
ଗଉରବ ପଖାଳ ଦହି ପଖାଳ। ଉମ୍ ଲୁଣ ପକେଇ କଞ୍ଚା ଲଙ୍କା ଟିକେ ଦଳି ଦେଇକି ତା ଦେହରେ ଟିକେ ଆମ୍ବୁଲ ଯୋଉ ଆମ ଗଛ ରହିଥାଏ ଆମ୍ବୁଲ।
ହୁଁ ଆମ୍ବୁଲ କେମିତି ହୁଏ ଟିକିଏ କହିଲୁ?
କୁଶଳା ଶାଗ ଆମ୍ବୁଲ ହୁଏ ଶୁଣୁ ପ୍ରଥମେ ଗଛରୁ ଆମ୍ବ ଆଣିବୁ। ଆମ୍ବ ଆଣିକି ତାକୁ କାଟିଦବୁ ପନିକିରେ ପନିକିରେ କାଟି ଦେଇେ ତାକୁ ଖରାରେ ଗୋଟେ ପ ଗୋଟେ ଜରି ଅଖାରେ ଏ ଓ ପକେଇକି ତା ଦେହରେ ପାଣି ଉ ଧୋଇ ଦେଇକି ଖରାରେ ଶୁଖେଇ ଦେବୁ। ତିନି ଚାରୋଟି ଖରା ଦେଇଦବୁ ତାକୁ ପାଞ୍ଚଟି ଇ
ଆମ୍ବ କାଟିକି ଲୁଣ ପକେଇକି ଖରାରେ ଶୁଖେଇବାକୁ।
ହଁ ଅ ସେ ପୁରା ଇଏ ହେଇଯିବ ଲେମ୍ବୁ ପୁରା ଆମ୍ବ ହେଇଯିବ ପୁରା ଶୁଖିଯିବ ଆମ୍ବୁଲ ହେଇଯିବ। ଆଉ ଖରାରେ ପୁରା ଆମ୍ବୁଲା ହେଇଯିବ ସେଟିକେ ଖଟାଳିଆ ଖଟାଳିଆ ଲାଗିବ। ତାକୁ ବଢିଆ ଲାଗେ ତା ଦେହରେ ଟିକେ କଞ୍ଚା ଲଙ୍କା ଲୁଣ ଦଳିକି ଖାଇଲେ ଆହୁରି ସୁଆଦ ପଖାଳ ଖାଇବ।
ଆଉ ଆମ୍ବ ଆଚାର କେମିତି ହୁଏ କହିଲୁ?
ଆମ୍ବ ଆଚାର ହୁଏ ତାକୁ ପ୍ର ଥମେ ଆମ୍ବକୁ କାଟିଦବା ହୁଁ କହ।
ଆମ୍ବ କାଟ୍ ଧୋଇଦେବୁ। କାଟିଦବୁ କାଟି ସାରିଲା ପରେ ତାକୁ ଶୁଣେ
ହାଂ।
ଶୁଣେ ଆମ୍ବ କାଟିଦବୁ। ଛୋଟ୍ ଛୋଟ୍ ଛୋଟ୍ ଛୋଟ୍ ଆମ୍ବକୁ ଯେତେ ଛୋଟ ଯେତେ ଛୋଟ ହେଇପାରିବ ତାକୁ କା ଟିବୁ କାଟି ସାରିଲା ବେଳେ ହଳଦୀ ବା ହଲଦି, ଲୁଣ ପାନିରେ ତାକୁ ଗୋଳେଇକି ଖରାରେ ଶୁଖେଇବୁ ଏମିତି ଦି ଚାର୍ ଦିନ୍ ଶୁଖେଇ ସାରିଲା ପରେ ତାପରେ ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ, ମେଥି ପତ୍ର ମେଥି ଗୁଣ୍ଡ ଆଉ-ଉ-ଉ-ଉ ମେଥି ଯିଏ ଯଦି ଯୋଉ ଗୁଡ ଆଉ ଗୁଡ଼ ଯଦି ମିଶେଇବ ମିଶେଇବ ନହେଲେ ମିସ୍ ହେବନି ସେ ତିକି ଉ କୁ ଗୋଳେଇକି ପୁଣି ଖରାରେ ଶୁଖେଇବୁ ସେଟା ପୁରା ସେ ସେ ମସଲା ଉରା ସବୁ ମିଶି ସାଇଲା ପରେ ଆମ୍ବ ହେଲେ ତାକୁ ଗୋଟେ ଡବାରେ ରଖିବୁ ବା ତାପରେ ଯାଇ ଏମିତି ମାନେ ନ ଛ ତି ମାଜିବ କି ରହିବ
ହଁ।
ତେ ତାପରେ ତା ଦେହରେ ତେଲ ସେଥିପାଇଁ ତେଲ ଦବୁ ସେଟା ଜରେ ଜରିଲେ ତା ଦେହରେ ତେଲ ରହେ ବେଶୀ ଜଲଦି ବି ଖରାପ୍ ହବନି ଖଟା।
ଉ।
ଏଟା ହେଲା ଆମ୍ୱ ଆଚାର।
ଆମ୍ବା ଆଚାରର ପ୍ରସ୍ତୁତିର ପ୍ରକ୍ରିୟା। ଆଛା ଆଉ
ଆଛ ଆଉ କଣ ଓଟ ମୁହଁରେ ଜିରା ତା ଅର୍ଥ କଣ କହିଲୁ?
ଓଟୋ ମୁହଁରେ ଜିରା?
ଉଁ ହୁଁ।
ଓଟୋ ମୁହଁ ପାଖରେ ନେଇକି ଜିରା ଦେଇଦବ ଓଟୋ ଖାଇଦବ।
ଅଧିକ ଆଶା କରୁଥିବା ଲୋକକୁ ଅଳ୍ପ ମିଳିବା। ଓଟ ମୁହଁରେ ଜିରା ଓଟ ମୁହଁ ଟା ବଡ ଜିରା ଯ ଦି ଛୋଟ ଜିନିଷ ଏମତି ବଡ ବଡ ପଶୁ ପାଖରେ ଛୋଟ ଖାଇବା।
ଓହୋ ନାଇଁ ନାଇଁ ତାକୁ ଜିରା କଂସାରେ କି ବସ୍ତାରେ ଦେଲେ ତେ ତା ପାଖରେ ହେଇଯିବ। ଏମତି ଧୀର ପାଣି ପତ୍ର କାଟେ। ଗୋଟାଏ ଗୋଟାଏ ଗୋଟାଏ ଗୋଟାଏ ଜିରା ଦବୁ ତାପେଟ ପୁରିବ ଲଗାତାର ଦବୁ।
ଆଚ୍ଛା।
ବାର ବାର ଲଗାତାର ତୁରନ୍ତ ଧୀରେ ଧୀରେ ଆସ୍ତେ ଆସ୍ ତେ ଏଇଟା ସବୁ ପଦ ଯୋଡି ପଦ। ହୁଁ।
ଅର୍ଧ ବସାୟା ସଫଳତାର ଚାବିକାଠି।
ଚାଉଳ ଅ ଚାଉଳ ଅଛି କେତେ ବସ୍ତା ତମ ଘରେ?
ଆମ ଘରେ?
ହୁଁ।
ମୋର ଅଛି ଆଉ ଦସ୍ କୋଡିଏ ବସ୍ତା ଆଉ।
ଓହଁ ଆମକୁ ଦି ବସ୍ତା ଖଣ୍ଣ୍ଡେ ଦବ ଆଉ ମୁଁ ଯାଉଛି ତମ ଘରକୁ ଆଉ ନା? ଚାଉଳ ନେଇକି ଆସିବି ଆଉ ରଖୁଚି।
ହଉ।